ହ୍ୟାଲ ହ୍ୟାଲୋ
ହଁ କୁହନ୍ତୁ।
ହ୍ୟାଲୋ।
କୁହନ୍ତୁ?
ହାଲୋ।
କୁହନ୍ତୁ?
ହାଲୋ।
କ କରୁଛନ୍ତି?
ହଁ ମ୍ୟାଡ଼ାମ୍ ବସିଚି ତମେ କଁ କରୁଚ?
ଏଇଠି ବସିଥିଲୁ ଆଉ ମୁଁ ଆପଣଙ୍କୁ ହାଲୋ ହାଲୋ କହୁଚି ଆପଣ କିଛି କହୁନାହାଁନ୍ତି?
ହଁ ନେଟୱାର୍କ ମୁଁ ବ୍ଲୁଟୁଥ ଲଗେଇ ଦେଇ ଥିଲି ବ୍ଲୁଟୁଥ ଏବେ ବନ୍ଦ କଲି ଅଫ୍ କଲି ଶୁବିଲା। ପ୍ରୋବ୍ଲେମ୍ କଁ ଥିଲା ବୋଧେ ଆଉ।
ଆଚ୍ଛା।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ଆପଣଙ୍କର?
ହଁ ଭଲ ଅଛନ୍ତି ଘରେ କିଏ କିଏ ଅଛନ୍ତି?
ଘରେ ବାପା ବାହାରେ ରହୁଛନ୍ତି ମାମା ଅଛନ୍ତି ଜେଜେମା ଅଛନ୍ତି। ମୋ ସାନ ଭାଇ ଅଛି ଭଉଣୀ ଅଛି।
ଆଚ୍ଛା ଆଉ ଲଞ୍ଚରେ କଣ ଖାଇଥିଲ?
ଖାଇଥିଲି ଭାତ ଡାଲି ଆଳୁ ଚଟନୀ ଭଜା, ପାମ୍ପଡ଼।
ଉଁ ହୁଁ। ମୁଁ ଖାଇଥିଲି ଭାତ ମାଛ ଆଉ ଚିଙ୍ଗୁଡ଼ି। ଚିଙ୍ଗୁଡ଼ି ଭଜା।
ଆଚ୍ଛା। ଆଗକୁତ ରଥଯାତ୍ରା ଆସୁଛି କଣ କିଛି ପ୍ଲାନିଂ କରିଚନ୍ତି ବୁଲିଯିବା ପାଇଁ?
ହଁ ରଥଯାତ୍ରାର ମୁଁ ସବୁ ବର୍ଷତ ପୁରୀ ଯାଉଚି। ପ୍ରାୟତଃ ମୁଁ ସୁନାବେଶରେ ଯାଏ ନହେଲେ ରଥଯାତ୍ରା ପରିବାର ଇଭିନିଂ ସନ୍ଧ୍ୟା ଟାଇମରେ ଯୋଉ ରଥରେ ଥାଆନ୍ତି ଠାକୁର ସେଇ ଟାଇମରେ ମୁଁ ଯାଏ ସେଇ ଟାଇମରେ ଗଲେ କଣକିନା ଟିକେ ଭିଡ଼ କମ୍ ଥାଏ ଫାଙ୍କାରେ ଟିକେ ଦର୍ଶନ କରିକି ଆସେ।
ଆଚ୍ଛା।
ଆଉ ତମେ?
ନାଇଁ ମୁଁତବି କେବେ ଛୋଟବେଳେ ପୁରୀ ଯାଇଥିଲି ଆଉତ କେବେ ପୁରୀ ଯାଇନି ଆମ ଏଇଠି ପାଖ ଗାଁରେ ରଥଯାତ୍ରା ହୁଏ ଗୋଟେ ମନ୍ଦିର ଅଛି ସେଆଗରୁ ଏତେ ପୁୁରଣ ହେଇନଥିଲା ଏବେ କିନ୍ତୁ ହେଇଗଲାଣି ଦି ବର୍ଷ ହେଲାଣି ଆମେ ସେଇଠି ସବୁ ଠାକୁରଙ୍କୁ ରଥ ଟାଣୁଛୁ ଦେଖା କରି ଆସୁଛୁ।
ଆଚ୍ଛା ଉଁ ତାହେଲେ ପୁରୀ ଆଉ କେବେ ଯିବାର ପ୍ଲାନିଂ ଅଛି ନାଇଁ?
ପୁରୀତ ମୋ ଜେଜେମା ଏବେ ମରି ଯାଇଚନ୍ତିତ ଏବେ ଯିବାର ପ୍ଲାନିଂ ନାହିଁ ବର୍ଷେ ପରେ
ଆଚ୍ଛା ଆଉ ରଜରେ କୁଆଡ଼େ ଯାଇଥିଲେ?
ରଜରେ ସେମିତି ଫାଷ୍ଟେ ରଜ ଦିନ ଆମରତ ଆମ ଟିଉସନରେ ଛୋଟ ବେଳୁ ସେଇଠୁ ମୁଁ ୍ୟଉସନ୍ ହେଇଚିନା ଟ୍ୟୁସନରେ ଆମର ସେଇଠି ସବୁ ରଜ ପାଳନ ହୁଏ ପ୍ରତିବର୍ଷ ସେଇଠି ସବୁ ଆମେ ସାଙ୍ଗସାଥି ମିଶିକି ରଜ ପାଳନ କରୁଚୁ ଆଉ ସେକେଣ୍ଡ ରଜ ଦିନ ମୁଁ ତମ ମାଉସୀ ଘରେ ଯାଇଥିଲି ଥାର୍ଡ଼ର ରଜଦିନ ଏମିତି ସାଙ୍ଗସାଥି ମିଶିକି ସବୁ ବୁଲାବୁଲି କରୁଥିଲୁ ଆଉ। ଆପଣଙ୍କର କେମିତି କଣ ରଜ ଟା କଟିଛି।
ରଜରେ ମୁଁ ଯାଇଥିଲି ଭାଇଜାକ୍ ପଳେଇଥିଲି ବୁଲିବା ପାଇଁ ଦୁଇ ଦିନ ହ ରାତିରେ ରଜ ପୂର୍ବ ଦିନ ରାତିରୁ ବାହାରିଲୁ ଭାଇଜାକ, ପାଞ୍ଚ ଛଅ ଜଣ। ସାଙ୍ଗ ମିଶିକି ଗଲୁ ଟ୍ରେନରେ ଗଲୁ ସୁ ସକାଳେ ପହଞ୍ଚିଲୁ ଫାଷ୍ଟ ପ୍ରତି ଦିନ, ସକାଳେ ପହଞ୍ଚିକି ଆଗେ ରୁମ ନେଇଗଲୁ। ରୁମ ନେଇ କି ଫ୍ରେସ ହେଇ ବାହାରିଲୁ ଭାଇଜାକ ତ ସବୁଆଡେ ବହୁତ ଗୁଡେ ସି ବିଚ ଖାଲି ବୁଲିଲୁ। ପାଞ୍ଚ ଛଅଟା ସି ବିଚ ଖାଲି ଅଛି। ବିଚ ସକାଳୁ ବାହାରି ଫ୍ରେସ ସେଇକି ବିଚ ବୁଲିଲୁ, ବିଚ ବୁଲି ସାରିଲା ପରେ ସନ୍ଧ୍ୟାବେଳେ ଆମର ଗୋଟେ ଫୋଟୋ ଅଛି, କୈଳାଶଗିରି ସେଠି ଅଛି। କୈଳାଶଗିରି ବୁଲିଲୁ ଗ୍ଲାସ ବ୍ରିଜ ଅଛି ସେଠି ବୁଲିଲୁ, ତାପରେ ସେମିତି ଇଭିନିଙ୍ଗ ରେ ବିଜ ବୁଲିକି ପୁଣି ରୁମ୍ ନେଇକି ଯୋଉଠି ରୁମ ନେଇ ଥିଲୁ ରହିଲୁ। ନେକ୍ସଟ ଦିନ ପୁଣି ବୁଲାବୁଲି କଲୁ। ଆମର କୈଳାଶଗିରି ତ ଫାଷ୍ଟରେ ଯାଇଥିଲୁ। ସେକଣ୍ଡରେ ରେ ଆମର ଯାଇଥିଲୁ ସୀମାଞ୍ଚଳ ଯାଇଥିଲୁ। ସୀମାଞ୍ଚଳ ବୁଲେଇଲୁ ଏମିତି ବହୁତ ଗୁଡଏ ସ୍ପଟ ବୁଲିକି ବୁଲାବୁଲି କରିକି ସେଇ ସେକେଣ୍ଡ ଦିନ ରାତିରେ ପୁଣି ଟ୍ରେନରେ ଆସିଲୁ। ଟ୍ରେନ ଆସିକି ଲାଷ୍ଟ ରଜ ଦିନ ଆମେ ପହଞ୍ଚିଲୁ, ଭୁବନେଶ୍ଵରରେ ପହଞ୍ଚିଲୁ। ଲାଷ୍ଟ ରଜ ଦିନ ତାପରେ ପୁଣି ଭୁବନେଶ୍ଵରରେ ଆମେ ବୁଲିଲୁ। ଭୁବନେ ଶ୍ୱରନ୍ତି ଲିଙ୍ଗରାଜ ଯାଇ ଥିଲୁ। ଧଉଳି ଯାଇଥିଲୁ। ସେପଟ ରୁଟରେ ଯାଇଥିଲୁ। ଧଉଳି ଯାଇଥିଲୁ। ଆଉ ଆମ ହଁ ଲିଙ୍ଗରାଜ, ଧଉଳି ଏଇ ଦିଟା ଜାଗା ହିଁ ବୁଲିଲୁ, ବୁଲାବୁଲି କରିକି ଆସିଲୁ ଆଉ।
ଯାହା ହଉ ଆପଣଙ୍କ ରଜଟା ବହୁତ ଭଲରେ କଟିଛି।
ହଁ ଆଉ ତମେ ରଜରେ ପାନ ଖାଇଥିଲ ତ?
ନାଇଁ, ମୁଁ ପାନ ଖାଏନି।
ଖାଇବା କଥା ନା ରଜଟା ହେଇଛି ସ୍ପେଶାଲ ଝିଅମାନଙ୍କ ପାଇଁ ପାନ ଖାଇ ବୁଲିବେ।
ସେଟା ତ ଝିଅ ପିଲାଙ୍କ ପାଇଁ ସ୍ପେଶାଲ ପର୍ବ, ମୁଁ ପାନ ଖାଏନି।
ଏବେ ପାନ ଖାଇବ ନା
ସାଧା ପାନ ବି ଖାଇନି ଯେ, ହଁ ପୋଡ ପିଠା ତ ଖାଇଛି।
ଆଚ୍ଛା ତମେ ତ କିଏ ଏକ୍ସାର କରିଥିବେ, ତମେ ତ ରଜ ସେଲିବ୍ରେଶନ କରିବା କଥା ନା, ପୋଡ଼ ପିଠା କେମିତି ଖାଇଲ। ପୋଡ଼ ପିଠା କେମିତି ବନେଇଲ?
ପିଠାରେ ସେମିତି କିଛି ନାହିଁ, ଆମର ମୁଁ ମୋ ମାମୁଁ ଘରେ ରହେ।
ଆଚ୍ଛା
ମାମୁଁ ଘରେ ରହେ ଯେହେତୁ, ମୋ ଆଈ ତିଆରି କରିଥିଲେ ଖାଇ ଦେଇଛି।
ହଁ ହଁ ହଁ
ହଁ
ଆଉ କୁଆଡେ ବୁଲାବୁଲି କୁଆଡେ ଯାଇଛ ନା ନାଇଁ ଏବେ, ରିସେଣ୍ଟ କିଛି ଯାଇଛ ନା ଯାଇନ।
ବୁଲା ବୁଲି ସେମିତି କିଛି କୁଆଡେ ନାହିଁ। ଖାଲି ମୁଁ ଯାଇଥିଲି, ଏଇଠି ମୋ ମାଆ ସେକେଣ୍ଡ ଥର ଯାଇଥିଲେ। ଯୋଉ ସେକେଣ୍ଡ ରଜ ମୋ ମାଉସୀ ଘରକୁ ଯାଇଥିଲି। ଫାଷ୍ଟ ରଜ ଦିନ ତ ଆମ ଏ ଟିଉସନରେ ହଉଥିଲା ରଜ ପାଳନ ସବୁ ସେଇଠି ସାଙ୍ଗସାଥି ମିଶିକି ହେଲୋ
ଆଚ୍ଛା, ଆଗକୁ କଉ ପ୍ଲାନିଙ୍ଗ ଅଛି ଯିବା ପାଇଁ ନା ନାଇଁ।
ନା ଏବେ ତ କୁଆଡଡେ ପ୍ଲାନିଂ ନାହିଁ ଯିବା ପାଇଁ।
ହୁଁ ହ ଆଉ ପିଲାବେଳେ ଟାଇମ କେମିତି କଣ କଟିଥିଲା ତମର?
ପିଲାବେଳ ଟାଇମ୍ ତ ବହୁତ ଭଲରେ କଟିଚି। ସାଙ୍ଗସାଥି ମଜାମସ୍ତି ସ୍କୁଲ ଲାଇଫ ତ ବହୁତ ଭଲ। ନାଇଁ ନାଇଁ ହଷ୍ଟେଲ ନାହିଁ। ମୁଁ ବି ତ କଲେଜ ପଢ଼ୁଚି ସେକେଣ୍ଡ ଇୟର୍ ମୁଁ ଡେସ୍ କଲର୍ ଯିବା ଆସିବା କରୁଚି।
ଆଚ୍ଛା ଆଚ୍ଛା।
ଲେ ମତେ ରହିବା ଜମା ପସନ୍ଦ ନୁହଁ।
ଆଚ୍ଛ ହଷ୍ଟଲ ଲାଇଫ
ସେମିତି ସ୍କୁଲ ଲାଇଫ ମୋର ଲାଇଫ ପିଲା କେତେକ ଭଲ ଅଛନ୍ତି କେତେକ ଖରାପ ବି ଅଛନ୍ତି ସେଠି ଏତେ ଶାନ୍ତି ଏତେ ସରଳ ହେଇକି ତୁ ଚଳିପାରିବୁନୁ ମୁହ ନ ଖୋଲିଲେ। ତା ଛଡ଼ା ବାପା ମା ଘରକୁ ଛାଡିକି ରହିବ ମତେ ଜମା ପସନ୍ଦ ହି ନୁହଁ ରହନି। ତେବେ ଆମ ଡେସ୍କୋଲାର ଆମର ଯିବାସ ସୁବିଧା ଅଛି। ଗମେଣ୍ଟ ବସ୍ ବି ଚାଲୁଚି ନା। ଯିବାସବା ଟାଇମ ହେଇଯାଉଚି।
ଆଛା। ଆଉ ତାଲେ ଏବେ ଯିବା ଆସିବା କରୁଚ କଉଥିରେ ସାଇକେଲରେ? ହ ବସ ରେ। ପିଲାବେେଳେ ପିଲାବେଳେ ସାଇକେଲ ନେଇକି ଯାଇଚ ତ?
ଆ ସ୍କୁଲ କୁ ତ ସାଇକେଲ ନେଇକି ଯିବି ନା।
ଆଚ୍ଛା।
ସ୍କୁଲ ଲାଇଫ ଟା ସବୁଠୁ ଭଲ କଲେଜ ଲାଇଫ ପ୍ଲାନିଙ୍ଗ ଅଛି। ଟିଚର୍ସ ଲାଇନ୍ରେ ଯିବା ପାଇଁ।
ହଁ।
ଆ ଯୋ
ଆଚ୍ଛା ଟିଚରସ ଡେ ପାଇଁ ପ୍ରିପାରେସନ ହଉଚ।
କଣ ଅଛି?
ଫ୍ୟୁଚର ରେ ମୋର ତ ଅଛି ସବୁ ଟାର କୁ ମୁଁ ଭାବିବି ୟାର ବୋଧେ ବିଜନେସ ହିଁ ଭଲ କାରଣ ସେଥିରୁ ଫିଡମ ଅଛି। ଅଲଗା ଏମିତି କାହା ପୁଅ ଠି ଜବ କଲେ କି ଚାକିରି କଲେ ବି ଫ୍ରିଡମ ନାହିଁ ନିଜ ଛା ରେ ବିଜନେସ କରିବ ନିଜ ହିସାବରେ ବୁଲାବୁଲି କରିପାରିବ। ସବୁ କିଛି ହେଇପାରିବ। ହଁ ସେଇଟା ତ ମୁଁ ପ୍ଲାନିଂ ରଖିଚି।
ଆଛା।
ଘରେ ତାହେଲେ ସମସ୍ତେ ଭଲ ଅଛନ୍ତି।
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଆପଣଙ୍କର
ହଁ ଭଲ ଅଛନ୍ତି। ଓ ଆଉ କୁଆଡେ ରଥଯାତ୍ରାରେ ତାହେଲେ ଏବେ ରଥ ଟାଣିବେ ଗାଁରେ ନାଇଁ?
ହଁ ଏଥର କ ଗାଁ ରେ।
ଆଚ୍ଛା।
ହୁଁ।
ଆଉ ଆଜିି ରାତି ପାଇଁ ରୋଷେଇ କଣ ରାତ୍ରି ଭୋଜନ ପାଇଁ?
ସନ୍ଧ୍ୟା ଭୋଜନ ତ ସରିନି। ରାତ୍ରି ଭୋଜନ କଣ ହବ ଦେଖାଯିବ। ସେମତି ଭାତ ରୁଟି ଯାହା ହେଇଥିବ ଖାଇଦବା।
ରୋଷେଇ ତମେ କର ନା ଘରେ କରନ୍ତି।
ରୋଷେଇ ମୁଁ ସେମିତି ବେଳେ ବେଳେ କରେ, ଏବେ ପାଠ ପ୍ରେସର୍ ଯୋଗୁ କରିପାରୁନି। ଏଇ ଆପ ରେ ବି କେତେବେ କେମିତି ଟାଇମ ଦେଖି ସେମିତି କଥା ହେଉଛି। ମାମା କରନ୍ତି ରୋଷେଇ।
ଆଚ୍ଛା ଆଚ୍ଛା। ଘର କୋଉଠି ଆପଣଙ୍କର।
ଭୁବନେଶ୍ୱର।
ଆଚ୍ଛା ଆଚ୍ଛା। ଆଉ କଣ କୁହନ୍ତୁ?
ଆଉ ଆପଣ ସେପଟେ ଅଷ୍ଟମ ପ୍ରହରୀ କେମିତି କଣ ହୁଏ?
ଅଷ୍ଟପ୍ରହରୀ।
ହଁ।
ଅଷ୍ଟ ପ୍ରହରୀ ତ ଏବେ ତ ସେମିତି ଟାଇମ ନଥାଏ ତାର ଗୋଟେ ବୋଧେ ଥାଏ ସିଜନ୍ ଜାଗର ଟାଇମ ହୁଏ ନା। ଆମର ଜାଗର ଟାଇମରେ ହୁଏ ବୋଧେ ଆମ ସେପଟେ। ତମର ଏପଟେ ଏବେ ହଉଛି କି?
ନାଇଁ ଏବେ ନୁହେଁ। ଆମର ଏଇ ସରସ୍ଵତୀ ପୂଜା ବେଳକୁ ହୁଏ।
ଆଚ୍ଛା ଆଚ୍ଛା। ହଁ। ଅଷ୍ଟପ୍ରହରି ଏ ଆମର ତିନି ଦିନ ଧରି ହୁଏ। ଗୋଟେ ଦିନ ପୂର୍ବରୁ ରାତିରେ କଳସ ବୁଡାନ୍ତି। ଗୋଟେ ଦିନ ନାମ ଯଜ୍ଞ କରନ୍ତି। ପୁରା ଫୁଲ ଡେ ପୁରା। ତାପ ତାପରେ ସେକେ ଲାଷ୍ଟ ଦିନ ଗାଁ ରେ କୀର୍ତ୍ତନ କରନ୍ତି ବୁଲିକି ନଗର କୀର୍ତ୍ତନ କରନ୍ତି। ଆଗରେ କୀର୍ତନ କରିକି ଆସିକି ସନ୍ଧ୍ୟା ସୁଦ୍ଧା ଏ ଆପଣଙ୍କର ଗୋଟେ ଅଛି ବୁଲାବୁଲି କରିକି ଆସିକି ସାରନ୍ତି। ତ ସେପଟ କଣ କେମିତି ହୁଏ?
ଆମ ସେପଟ ବି ସେଇ ଏଇଭଳିଆ ତିନି ଦିନ ହୁଏ। ଫାଷ୍ଟ ରଜ ଦିନ ଆମର କଳସ ବୁଡ଼େ। ସେକେଣ୍ଡ ରଜ ଦିନ ଆମର ସବୁ ଦଳ ବହୁତ ଆସନ୍ତି। ଅ କୋଡ଼ିଏ ପଚିଶି ଜଣ ଏମିତି ଦଳ ଆସନ୍ତି। ରା ଧରିକି ଚାଲେ ନାମକୀର୍ତ୍ତନ ଠାକୁରଙ୍କର ଚାଲେ। ଥାର୍ଡ ରଜ ଦିନ ନଗର କୀର୍ତ୍ତନ ହୁଏ ସମସ୍ତେ ବୁଲାବୁଲି କରନ୍ତି ଗାଁ। ହୋଲି ବି ଖେଳନ୍ତି। ସମସ୍ତେ ସେଇଟା ବହୁତ ମଜା ଲାଗେ। ଆଉ ଯୋଉ ଚକୋଲେଟ ସବୁ ପକାନ୍ତି ଗାଁ ଗାଁ ରେ। ସବୁ ସାଙ୍ଗସାଥି ହେଇକି ମଜା ମସ୍ତି କରେ ଆଉ।
ଆଚ୍ଛା। ତମ ଖୁଣ୍ଟିଛ ଯାଇଚ ନା ବୁଲିଚ ନା ନାଇଁ। ଛୋଟବେଳେ।
କଉଠି?
ଛୋଟ ବେଳେ ନଗର କୀର୍ତ୍ତନ ବୁଲିଚ ନା ବୁଲିନ? ଯା ବଳେ ନଗର କୀର୍ତନରେ ବୁଲିଛ ନା ବୁଲିନ?
ବହୁତ ବୁଲୁଚି।
ଆଚ୍ଛା। ଚକଲେଟ ପାଓନା ପାଉନି?
ହଁ ହଁ।
ହ୍ୟାଲୋ।
କଉନାଆନ୍ତି।
ଆଚ୍ଛା ଏବେ ତ ସମୟ ହେଇଗଲାଣି, ଆମେ ପୁଣି ନେକ୍ସଟ୍ କଲରେ କଥା ହବା ଆଉ।
ହଉ ହଉ ଠିକ୍ ଅଛି।
ଥାଇଁକ୍ୟୁ।
ଥ୍ୟାଙ୍କୟୁ।